ହଁ।
ହ୍ୟାଲୋ
ଆଜ୍ଞା କୁହନ୍ତୁ।
ହଁ ଭାଇ ନମସ୍କାର ମୁଁ ତମ ଆପଣଙ୍କ ଦୂର ବନ୍ଧୁରୁ ବନ୍ଧୁ। କହୁଛି ବୁଝିଲେ ନା।
ଆଜ୍ଞା କୁହନ୍ତୁ।
ଆଉ କେମିତି ଅଛନ୍ତି ଆପଣ?
ହଁ ଆଜ୍ଞା ସବୁ ସେମିତି ସୁଖେ ଦୁଃଖେ ଚାଲିଛି ଆଉ।
ଆଉ ଆପଣ ଯୋଉ ଆପଣ ଯୋଉ ଘର କରିବା କଥା କହୁଥିଲେ ବୁଝିଲେ ନା।
ଆଜ୍ଞା କଣ ଆଜ୍ଞା ଆଉ ଘର ଆ କଣ ଆଜ୍ଞା ଆଉ ଘର କରିବି। ଆଜ୍ଞା ଘର କଥା ତ ଆଜ୍ଞା ସ୍ୱପ୍ନ ରେ ଭାବିବେ ଡର ମାଡୁଛି ଘରଦାମ ଆଜିକା ଡେଟ ଜା ହେଲାଣି ଆଜ୍ଞା।
ଏ କଣ କେତେ ଦର ହେଇଛି କି ଏମିତି?
ଆ ନାଇଁ ଆଜ୍ଞା ଆଗ ପେକ୍ଷା ଆଜ୍ଞା ଆଗ କାଳରେ ଆଜ୍ଞା ଉ ଦରଦାମ୍ ବହୁତ୍ ଆଜ୍ଞା କମ୍ ଥିଲା।
ଆଜିକା ଡେଟ୍ ରେ
ଯେମିତି କି ଆଜ୍ଞା ଆଜ୍ଞା ଆଜିକା ଆଜିକା ଡେଟେରେ ଇଟା ଭାଟିରେ ଆଜ୍ଞା ପ୍ରବଳ ରେଟ୍। ଆଜ୍ଞା ଆଗ କାଳରେ ଆଜ୍ଞା ଇଟା ଟ୍ରିପିକୁ ପନ୍ଦରଶହ ଇଟାକୁ ଆଜ୍ଞା ପଡ଼ିଯାଉଥିଲା ଆମୁକୁ ଟଙ୍କା ତିନି ହଜାର ଆଜ୍ଞା ପଡ଼ିଯାଇଥିଲା। ଆଜିିକା ଡେ ଟ୍ ରେ ଆଜ୍ଞା ଦୁଇ ହଜାର ଛବିଶି ମସିହାରେ ଇଟା ପନ୍ଦରଶହକୁ ଆଜ୍ଞା ପଡ଼ିଗଲାଣି ଆସି ବାର ହଜାର ଟଙ୍କା ଆଜ୍ଞା। ତିନି ତିନି ଗୁଣା ରେଟ୍ ଆଜ୍ଞା ଚାରିଗୁଣା ରେଟ୍ କଣ ଆଜ୍ଞା ଆଉ ଘର କରିବୁ ଆଜ୍ଞା। ଆୟ ଆୟ କମ୍ ହେଲା ବେଳକୁ ଆଜ୍ଞା ବ୍ୟୟ ଅଧିକ। ରୋଜଗାର ଆଜ୍ଞା କମ୍ ହ ଆଜ୍ଞା ରୋଜଗାର କମ୍ ହବ ରୋଜଗାର କମ୍ ଖର୍ଚ୍ଚ ଆଜ୍ଞା ଅଧିକା।
ଆଜ୍ଞା ବୁଝିପାରୁଛି ଆପଣଙ୍କ କଥା।
କିହଁ କିଛିଟା ସିନା ଆଜ୍ଞା ଆମେ ଅର୍ଥ ସଞ୍ଚୟ କଲେ ଆମେ ଘର କରିବା କଥା ଚିନ୍ତା କରିବା।
ଆଜ୍ଞା ଆପଣ ଯାହା କହିଲେ ଠିକ୍ କଥା କିନ୍ତୁ ମୋ କତିରେତ ଏତେ ଦରବା ଦରର ଅଭାବ ମୁଁ କିଛି କରିପାରିଲିିନି ବୁଝିଲେନା।
ଆଜ୍ଞା।
ମୁଁ କଅଁ କଲିକି? ଗୋଟେ ଚାଳ ଘର ବହୁତ୍ ସୁନ୍ଦର ଅତି ସୁନ୍ଦର କରିବାକୁ ଚେଷ୍ଟା କରିଚି। ଆପଣଙ୍କୁ କହୁଚି କେମିତି କଣ ତିଆରି କରିଚି ଆପଣ ଶୁଣିବେକି?
ଆଜ୍ଞା କହୁନାହାନ୍ତି କୁହନ୍ତୁ ଆଜ୍ଞା।
ଶୁଣନ୍ତୁ ପ୍ରଥମେ କଣ କରିବେ ଯୋଉ ସ୍ଥାନରେ ଆପଣ ଚାଳ ଘରଟି ତିଆରି କରିବେ। ତାକୁ ସଫା କରିଦେବେ ସେ ଜାଗାଟାକୁ। ଆପଣ ଯେତେ ଲମ୍ବା କରିବେ ବାଯେତେ ଚଉଡ଼ା କରିବେ ସେଇ ହିସାବରେ ଆପଣଙ୍କ ଟେପ୍ ଥିବ ଯୋଉଟାକୁ କୁହନ୍ତି ବୁଝିଲେନା ମପା ହୁଏ ଯୋଉ ଟେପ୍ ଟି ଆପଣ ପକେଇକିନା ମାପିଦେବେ କେତେରେ କେତେ କଣ କରିବେ ବୁଝିଲେନା କଲା ପରେ ଆପଣ ମୁଖ୍ୟତଃ ଦରକାର ଏଥେରେ ଛଣ ଛଣ ଜାଣିଚନ୍ତିନା ଆପଣ?
ଆଜ୍ଞା ଆଜ୍ଞା ଛଣତ ଆମେ ଆଉ ଆମେ ଓଡ଼ିଆ ଆମେ ଛଣ ଜାଣିନୁନା ଆମର ଚାଷ ବାସ ସବୁ
ହଁ ବାସ୍ ଶୁଣନ୍ତୁ କହୁଚି ଛଣ ବାଉଁଶ ବାଉଁଶ ଗଛ ପୁରା କାଟିକି ଆଣିବେ। ତାପରେ ଯୋଉ ଝାଟି ଯୋଉଗୁରା କୁହନ୍ତି ଯୋଉ ଡେଣା ବାଗିଆ ଭାରିଥିବ ତାକୁ ହାଣିକିବି ଅଲଗା ର ସେଇଗୁରା ଅଧିକାଂଶ ଭଲ କାମ ଦବ ଆପଣଙ୍କର ଘର ତିଆରି କରିବାରେ ବୁଝିଲେନା।
ଆଜ୍ଞା।
ତାକୁ ଅଲଗା ରଖିବେ ବାଉଁଶକୁବି ଅଲଗା ରଖିବେ ଯେତିକା ମାତ୍ରାରେ ଆପଣ ଦର କାରେ ଘରର ସାଇଜି ସେଇ ମାତ୍ରାରେ କାଟିକି ଆଣିବେ ବୁଝିଲେ ନା।
ଆଜ୍ଞା।
ତାପରେ ଆପଣଙ୍କ ପାଖ ଏରିଆରେ ଯୋଉଠି ଥିବ ମାନେ ବାଲିଆ ମାଟି ବୁଝିଲେନା ମାନେ ମାଟିଟା ଟିକେ ବାଲିଆ ଥିବ କାହିଁକିନା ଘରଟା ଭଲ ଲାଗିବ ଟିକେ ବୁଝିଲେନା ମାଟି ସି ଚାପିକି ଧରିବ ବାଲିଆ ମାଟି ଥିଲେ ବୁଝିଲେନା।
ଆଚ୍ଛା।
ମାଟି ଆପଣ ଯେତିକି ଦରକାରେ ଯେତେ ଥଳିଆ ସେତେ ଥଳିଆରେ ପୁୁରେଇକି ଆଣିବେ ଘର ପାଖରେ ରଖିବେ। ତାପରେ କଣ କରିବେ ଘରର ମଝି ଖୁଣ୍ଟ ଆପଣଙ୍କର ଦ ଯେତେଟା ହିସାବରେ ଇଏ କରିବେ ସେଟା ମଝି ଖୁଣ୍ଟ ଦରକାର୍ ଘରର ବୁଝିଲେନା ମଝି ଖୁୁଣ୍ଟ ସାଇଟ୍ ଖୁଣ୍ଟ ଟୋଟାଲି ଧର ଆପଣ କଲେ ନମ୍ବା ଚଉଟା ତାହାନେ ତିନିଟା ଖୁଣ୍ଡ ଧରନ୍ତୁ ବୁଝିଲେନା ସେମିତିଆ ମାନେ ଷ୍ଟ୍ରଙ୍ଗ ବା ଟାଣ କାଠ ଦରକାର ବୁଝିଲେ ନା?
ଆଜ୍ଞା।
ଯେମ ଯେମିତି କିି ଆପଣଙ୍କର ଦରକାର ସିଜୁ କାଠ ହଉ କିମ୍ବା ଆକାଶିଆ କାଠ ହଉ ମୋଟା ଗଛ ହେଇଥିବ ବୁଝିଲେ ନା?
ଆଜ୍ଞା।
ସେଥିରୁ କାଟିକି ଆମଣ ଡେଙ୍ଗା ଡେଙ୍ଗା ତିନୋଟି ଗଛ ଆଣିବେ ବୁଝିଲେ ତିନୋଟି ଗଛ ହାଣିକି ଆଣିବେ ଆଣି ସାରିଲା ପରେ ଆପଣ କଣ କରିବେ କି ତାକୁ ଭଲ ଭାବରେ ଆଞ୍ଚି ଉଛି ଦେବେ ତାର ବି ଝୋଟା ମୋଟା ର ଦେଖିବେ ତା ଯୋଉ ଡେଣା ବେଣା ବାହାରଥିବ ପତ୍ର ପତ୍ରର ତାକୁ ବି ଆଣିବେ ସେଗୁରା ବି କାମରେ ଲାଗିବ ବୁଝିଲେ ନା ବୁଝିଲେ?
ଆଜ୍ଞା।
ତାକୁ ବି ରଖିବେ ଗୋଟେ ସାଇଡରେ ରଖିବେ ପ୍ରଥମେ କଣ କରିବେ ଆପଣ ତିନିଟା ଖୁଣ୍ଟ ପୋତିିବେ ଯୋଉ ତିନିଟି ଖୁଣ୍ଟ ଆପଣ ହାଣି ଆଣିଛନ୍ତି ବୁଝିଲେ ନା?
ଆଜ୍ଞା।
ସେ ଖୁଣ୍ଟ କେମିତି ଆଗେ ଆଣିବେ ହାଣ ଯୋଉ ହାଣି ଆଣିଥିବେ ତିନିଟି ଖୁଣ୍ଟ ପକେଇକିନା ସିଧାରେ ପୋତିିବେ ବୁଝିଲେ? ତାପରେ ଆପଣଙ୍କର ଆଉ ଗୋଟେ ଖୁଣ୍ଟ ଦରକାର ଏମିତି କି ସିମେଣ୍ଟ ଖୁଣ୍ଟ ହଉ କି ଇଏ ଖୁଣ୍ଟ ହଉ ଆପଣ ବି ବ୍ୟବହାର କଲେ ବି ଭଲ ହବ। ଯଦି ଆଉ ଗୋଟେ ବି ଖୁଣ୍ଟ ଆପଣ କାଟିକି ଆଣିଥିବେ ଏକ୍ସଟ୍ରା ଚାରିଟି ଖୁଣ୍ଟ ତାହେଲେ ଆହୁରି ଭଲ ହବ। ବୁଝିଲେ ନା?
ଆଜ୍ଞା।
ତା ଉପର ମଝିରେ ପକେଇବେ ଖୁଣ୍ଟ ଉପରେ ବୁଝିଲେ ନା?
ଆଜ୍ଞା।
ପକେଇବେ ତାପରେ କଣ କରିବେ ଚାରିିକର ଯୋ ଯୋଉ ବାଉଁଶ ଆଣିଥିବେ ଯୋଉ ଡେଙ୍ଗାଳିଆ ବାଉଁଶ କର ଚାରିିକର ସେ ଘର ଚାରିିକର ହିସାବରେ ପୋତିଦବେ ବୁଝିଲେ?
ଆଜ୍ଞା।
ତାପରେ ସେ ଯୋଉ ବାଉଁଶ ରଖିଥିବେ ଆପଣ ତାକୁ କଣ କରିବେ ମଝିରୁ ଫାଳ କରିବେ ତାକୁ କଣ କୁହନ୍ତି ଜାଣିଛ ନା ଆପଣ କଣ କୁହନ୍ତି ତମ ପାହାରେ ଆପଣ ଯଉ ବାଉଁଶ ବାଉଁଶ ଯୋଉ ଫାଳ କରାଯାଏ ଆପଣ ଆଣେ କଣ କୁହନ୍ତୁ
ବତା।
ହଁ ବା ସେ ବତ୍ତା ଟାକୁ ଆପଣ କଣ କରିବେ ସେ ବାଉଁଶରୁ ଏ ବାଉଁଶକୁୁ ମାନେ ଉପର ଯୋଉ ଖୁଣ୍ଟ ଯୋଉ ନମ୍ବାଳିଆ ପକେଇଥିବେ କାଠରେ ସେଇସରୁ ଏଇ ଖୁଣ୍ଟ କକୁ କଣ କରିବେ ବାଡେଇ ବେ ସାଇଜରେ ସାଇଜ ରେ ବାଡେଇ ସାରିଲା ପରେ ଚାରି ଘର ବାଡେଇ ଦେଲେ ତାପରେ ଆପଣଙ୍କର ରସି ମିଳେ ଗୋଟା ରସି କୁହନ୍ତି ତାହାକୁ ଆପଣ ସେଇଟା ତିଆରି ହୁଏ। ଆମର ନଡିଆ କ ନଡିଆ କ ତାକୁ ଶୁଖିକିନା ଭଲ ଭାବରେ ରସିବୁଣା ହୁଏ ବୁଝିଲ ନା?
ଆଜ୍ଞା।
ରସି ଟାକୁ ଆଣିବି ରସି ଟାକୁ କଣ କରିବେ ଉଁ। ଭଲ ଭାଗରେ ସେ ଯୋଉ ବତ୍ତା ବନ୍ଧା ହେଇଥିବ ତାପରେ ଆଉ ଗୋଟେ ଗୋଟେ ବାଉଁଶ ପକେଇକି। ବୁଝିଲ ନା ଭଲ ଭାଗରେ ବାନ୍ଧିବେ। ମାନେ ପୁରା ଷ୍ଟ୍ରଙ୍ଗ କରିକିନା ବାନ୍ଧିବେ ବୁଝିଲେ ନା ଯେମିତି ହଲିବନ। ସାଇଲା ପରେ ଆପଣ ଯୋଉ ଛଣ ଆଣିଥିବେ ବୁଝିଲେ ନା।
ଆଜ୍ଞା।
ଛଣ କଁ କରିବେ ଗୋଟା ଗୋଟା ବିଡା ଦେବେ। ତାପରେ ଆଗେ ଗୋଟା ଗୋଟା ବିଡା ସବୁଆଡେ ଦେଇଦେବେ ବୁଝିଲେ। ତାପରେ କଁ କରିବେ ଆପଣ ଛଣ ତା ଉପରେ ଖେଳେଇକିନା ଦେବେ। ବୁଝିଲେ କାହିଁକି ନା ଗୋଟା ଗୋଟା ବିଢା ଦେଇଦେଲେ ପାଣି ଟା ଭିତୁରୁକୁ ଇଏ କରିବନି। ଆଉ ଯୋଉ ଓପୋରେ ଯୋଉ ଖେଳେଇଲେ। ପାଣି ଟା ଗଢେଇିବା ପାଇଁ କରାଯାଏ ବୁଝିଲେ ନା। ପାଣି ତଳୁକୁ ଗଡି ବାସ ପାଣିଟି ତଳୁକୁ ତାପରେ କଁ କରିବେ ସେ ଯୋଉ ଝାଟି ଯୋଉ ଡେଣା କହିଥିଲେ ଆଣିଥିବେ ଯୋଉ କାଠ ହୋଉ ବତା ହେଉ ବାଉଁଶର ହୋଉ ବୁଝିଲେ ନା ଘର କରକରେ କାନ୍ଥରେ ଦେବେ ବୁଝିଲେ ନା ଭଲ ବାଗରେ ପୋତି କିନା ଷ୍ଟ୍ରଙ୍ଗରେ ସବଳ ଦ୍ୱାରା ଖୋଳିକି ଷ୍ଟ୍ରଙ୍ଗରେ ଦେବେ ଦେଇ ସାଇଲା ପରେ ଆପଣ ଯୋଉ ମାଟି ଆଣିଥିବେ ବୁଝିଲେ ନା ମା ଟିକି ଭଲ ଭାବରେ ପାଣି ପକେଇକି ବୁଝିଲେ ନା ଗୋଡରେ ଦଳନ୍ତ। ଅଧ ଗୋବୋରୋ ପାଣି ଗୋବୋରୋ ପାଣି ଆପଣ ଯୋଉ ବାଲି ଆଣିଥିବେ ବାଲି ପକେଇ ପାରିବେ ବି ବୁଝିଲେ ଗୋଡ଼ରେ ଅଧ ଘଣ୍ଟା କି ଷ୍ଟ୍ରଙ୍ଗ୍ ହବ ଅଧଘଣ୍ଟା କି ଘଣ୍ଟାଇ ଦଳନ୍ତୁ।
ଆଜ୍ଞା।
ଦଳି ସାଇଲା ପରେ କିଛି ସମୟ ଦଳି ସାଇଲା ପରେ ଆପଣଙ୍କ ଦିହ କଁ ହେଇଯିବ ଆପଣ ଟିକେ ଲେମ୍ବୁରେ ପାଣି କରିକିନା ପିଅନ୍ତୁ।
ଆଜ୍ଞା ଲେମ୍ବୁ ପାଣି ଟିକେ ପିଇଦବା ଆଉ ଥଣ୍ଡା ପାଣି ଆଉ।
ବାସ୍ ଲେମ୍ବୁ ପାଣି ପିଇ ସାଇଲା ପରେ କଁ କରିବେ। ସେ ଯୋଉ ଝଟାରେ ଆପଣ ସେ ପାଣି ଆଗେ ଛିନ୍ ଞ୍ଚି ଦେବେ ଝଟାରେ ବୁଝିଲେ ନା।
ଆଜ୍ଞା।
ଛାଟି ସାଇଲା ପରେ ଯୋଉ ମାଟି ଟାକୁ ଯୋଉ ଆପଣ ଦଳିଚନ୍ତି। ତାକୁ ଝଟାରେ ଛାଟିବେ। ବୁଝିଲେ ନା ଭଲ ଭାବରେ ଛାଟିବେ। ଚାରିିକର ଆପଣ ଦେଇ ସାଇଲା ପରେ ବୁଝିଲେ ନା।
ଆଜ୍ଞା।
ଚାରି କର ଦେଇ ସାଇଲା ପରେ ଭଲ ବାଗରେ କରିବେ ଭିତର ପଟୁଆ ବି ଦେଇଦେବେ। ଆଉ ଯୋଉ ମାଟି ଆପଣଙ୍କର ଯୋଉ ବଳିଥିବେ ବୁଝିଲେ ନା। ତାକୁ ଘର ଭିତରେ ଭଲ ବାଗରେ ଦେଇଦେବେ ଆଉ ଗୋବୋରୋ ଆପଣ ଯୋଉ ଗାଈ ରଖିଚନ୍ତି ନା।
ହଁ ଆଜ୍ଞା ଆମର ଗାଈ ଅଛି ଆମେ ଯେହେତୁ ଗାଁ ଗହଳିରେ ବସବାସ କରୁଚୁ ଆମର ଗାଈ ମେଣ୍ଢା ଛେଳି ଗୁକୁଡା ଆଜ୍ଞା ଇତ୍ୟାଦି ଇତ୍ୟାଦି ସବୁ ପ୍ରକାର ବନ୍ୟଜନ୍ତୁ ଆମେ ପାଳୁ। ଏହା ଏହା ଦ୍ଵାରା ହିଁ ଆମର ଭରଣ ପୋଷୋଣ ହୁଏ।
ଶୁଣନ୍ତୁ ତାପରେ କଁ କରିବେ ଘରକୁ ଗୋବୋରୋ ଦ୍ଵାରା ଭଲ ବାଗରେ ନିପି ଦେବେ। ବୁଝିଲେ ନା ଯାହା ଫଳରେ ଆପଣ ଯୋଉ ଜୀବଜନ୍ତୁ ସବୁ ଥିବେ କୁଅନ୍ତି ଗୋବୋରୋ ହେଲା ପବିତ୍ର ବୁଝିଲେ ନା।
ଆଜ୍ଞା।
ପବିତ୍ର ମାଟି ଗୋବୋରୋ ଦ୍ଵାରା ଆପଣ ନିପି ଦେବେ ଘର ଯାଙ୍କ। ବୁଝିଲେନା ତାପରେ କବାଟ ପାଇଁ ବୁଝିଲେ ନା।
ଆଜ୍ଞା।
କବାଟ ପାଇଁ ଆପଣ କଁ କରିବେ କାଠ ମୋଟା ମୋଟା କାଠ ଦେଖିକି ଚିରିକି ତାକୁ ପ୍ଲେନରେ ପଟା କରିବେ ବୁଝିଲେନା।
ଆଜ୍ଞା।
ପରଟା କରିସାରିଲା ପରେ ତାପରେ ଆପଣ ମଝିରେ ଯୋଉ ସାଇଜିଆ ପୋଟା ରଖିଥିବେ ତାକୁ କାଟିକି, ବାଡେଇିକି କଣ୍ଟା ଦ୍ଵାରା ପିରିଞ୍ଚ କଣ୍ଟା କୁଆଯାଏ ଗୋଟେ ବୁଝିଲେ ନା। ଆପଣ ଛକ ଆପଣ ବାସ ସେ କଣ୍ଟାରେ ବାଡେଇବେ। ବାଡେଇକି ଆପଣ ବନ୍ଧ ତିଆରି କରିବେ ବୁଝିଲେନା? ତରେ କବାଟଟି ଲଗେଇଦେବେ ଢିଙ୍କିଆ ବୋଲି ଗୋଟେ ଜିନିଷ କୁହାଯାଏ। ଛକରେ ବି ମିଳିବ ଚେନ କଡି ଯିବାକୁ କୁହନ୍ତି, ବୁଝିଲେ ନା?
ଆଜ୍ଞା।
ତାକୁ ଆଣିକି କବାଟ ର ଢିଙ୍କିଆ ବନେଇବି ବୁଝିଲେ ନା? ଭିତରେ ଲଗେଇବେ ଆଉ ବାହାର ପଟେ ଲଗେଇବେ, ଆଉ ଭିତରେ ବି ଲଗେଇବେ।
ଆଜ୍ଞା।
ଲଗେଇ ସାରିଲା ପରେ କଣ କରିବେ, ଘରଟି ଆପହନ ସମ୍ପୂର୍ଣ୍ଣ ହେଇଗଲା। ତାପରେ କଣ କରିବେ ବ୍ରାହ୍ମଣ ଡାକିବେ। ଆପଣଙ୍କ ଆଡେ ନନା ଅଛନ୍ତି ନା? ବ୍ରାହ୍ମଣ ନନାଙ୍କୁ। ପୁରହିତ ପୁରହିତ
ପୁରୋହିତ ଆଜ୍ଞା ବ୍ରାହ୍ମଣ ହ ପୁରୋହିତ ଅଛନ୍ତି।
ତାଙ୍କୁ ଡାକିବେ ଆପଣ ଭଲ ଭାବରେ ପୂଜା କରିବେ ଘର ଟିକେ ଆଗେ। ବୁଝିଲ ନା? ଗେଣ୍ଡୁ ଫୁଲ ଟଙ୍ଗେଇବେ, ଆମ୍ବ ଡାଳ ଆଣିବେ ଧୁବ ବନଗଳି ପତର। ଗୋଟା ନଡିଆ, ଗୋଟା ଗୁଆ, ଶଙ୍ଖା। ଘରକୁ ଟିକେ ଭଲ ଭାବରେ ପୂଜା କରିସାରିଲା ପରେ ଆପଣ ସହି ଛୁଆଙ୍କୁ କିଛି ଡାକିକି, ବୁଝିଲେ ନା?
ସାହି ଛୁଆ ଆମେ ଟୋଟାଲି, ଟୋଟାଲି ଗ୍ରାମ ଟି କୁ ଆମର ଅଳ୍ପ ଗାଁ, ଆମ ଗାଁରେ ଅଳ୍ପ ଲୋକ ଆଜ୍ଞା, ଦେଢ ଦେଢଶହ ଲୋକ କ ଆ ଗ ଆଜ୍ଞା।
ଆଜ୍ଞା ଶୁଣନ୍ତୁ କଣ କରିବେ ଡାକିକିନା ଅରୁଆ ଚାଉଳରେ ଭାତ କରିବେ, ବୁଝିଲ ନା? ଅର୍ଣ କରିକି, ନା ନା ଶୁଭ ଶୁଭ କାମ ନା। ଅରୁଆ କଲେ ଭଲ ହବ। ଆପଣଙ୍କର ମଙ୍ଗଳମୟ। ବୁଝିଲେ ନା? ଅରୁଆ ମୁଗ ଯାଇରେ ଡାଲମା କରିବେ। ଭଲ କଦଳୀ ମଦଳୀ ପକେଇକି।
ଆଜ୍ଞା କଦଳୀ ବିଭିନ୍ନ ପରିବା ପକେଇକି ଆଉ।
ବିଭିନ୍ନ ତ ପେଇ ଟମାଟୋର ଖଟା କିମ୍ବା ଆମ୍ବୁଲ ଖଟା ଆପଣ କରିବେ। ବୁଝିଲେ ନା? ଗାଁ ଯାକକୁ ଖାଇବାକୁ ଦେବେ ଖାଦ୍ୟକୁ ଦେବେ। କଥାରେ ଅଛି ଅନ୍ନ ଦାନ ଭଳି ଦାନ କିଛି ନାହିଁ। ବୁଝିଲ ନା? ମହାପୂନ୍ୟ ଅନ୍ନଦାନ ମହାପୂନ୍ୟ।
ଆଜ୍ଞା ସମୟ ହେଇଗଲାଣି ଆଜ୍ଞା ଆପଣ
ଆଜ୍ଞା ଆଜ୍ଞା ହଉ ହଉ ଅନ୍ନ ଦାନ ଖାଇବାକୁ ଦେଇସାରିଲା ପରେ ଆପଣଙ୍କର ଘରଟି କମ୍ପ୍ଲିଟ୍ ହେଇଗଲା। ବୁଝିଲେ ନା?
ଆଜ୍ଞା।
ହଉ ରଇଲି।